ହ
ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ହାଲୋ ହଁ ହଁ ଶୁଭୁଚି।
ହଁ ହଁ।
ଆଉ ଭଲ ଅଛନ୍ତି?
କେମିତି ଅଛନ୍ତି? ହଁ ଭଲଛ ଆପଣ?
ହଁ ମୁଁ ଭଲ ଅଛି।
ଆପଣ ଭଲ ଅଛନ୍ତି କି?
ଆଜ୍ଞା ଆଜ୍ଞା ମୂ ଭଲ ଅଛି। ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ କଣ, ଘରେ ବି ସମସ୍ତେ ଭଲ ଅଛନ୍ତି କଣ କରୁଥିଲେ?
ହେଲା ଏବେ ଆସିଚି। ଏପଟେ ଟିକେ ବାହାରକୁ ଆଉ। ହଁ।
ଆଚ୍ଛା ଆଚ୍ଛା ପଢାପଢି କରନ୍ତି ତାହେଲେ? ଆପଣଙ୍କର ଭୟସ ଏ ମୋର ଆପଣଙ୍କର କଥା ମତେ କ୍ଲି ଶୁଭୁଚି ଶୁଭୁଚି କ୍ଲିୟରଲି ଆପଣଙ୍କୁ ଶୁଭୁନି? ହାଲୋ।
ଏପଟେ ତ ଶୁଭା ଯାଉନି ଆପଣଙ୍କ ଭାଷା ଶୁଭୁନି ହଁ ଶୁଭୁଚି ଶୁଭୁଚି।
ଆପଣଙ୍କର କଥା ଶୁଭୁଚି। ମୋ କଥା ଶୁଭୁନି କି? ହାଲୋ ମୁଁ କହିଲି ମୋ କ ଥା ଶୁଭୁନି କି ଆପଣଙ୍କୁ? ଆଛା ହଁ ହଁ। ଆଉ କଣ ଆପଣ କଣ ପଢିବାକୁ ଭଲ ପାଆନ୍ତି? କୋଉ ବିଷୟ ପଢିବାକୁ ଭଲ ପାଆନ୍ତି ଆପଣ? କୋଉ ବିଷୟ ପଢିବାକୁ ଭଲ ପାଆନ୍ତି? ଆପଣ କହିଲେ ନା ପଢା ପଢି ସ